ହ୍ୟାଲୋ।
ନ
ହଁ ପ୍ରଣାମ ଭଉଣୀ।
କଣ କଛ ହଁ ହଁ। କଣ କରୁଛନ୍ତି?
ରେ ଅଛି
ବର୍ଷା ହଉଛି। ହ୍ୟାଲୋ। ହ୍ୟାଲୋ।
ଏ ହେଲୋ
ଆଜ୍ଞା ହଁ ହଁ ଶୁଣାଯାଉଛି କୁହନ୍ତୁ କହନ୍ତୁ ଏବେ ଶଣ ହୁଁ ହୁଁ ହୁଁ କୁହନ୍ତୁ।
ସାତ ବର୍ଷା ଆ
ଓହୋ। ନାଇଁ ବର୍ଷା ପାଇଁ ଟିକେ ନେଟୱାର୍କ ଚାଲେନି ନା ସେଥିଲାଗି କଥା।
କମି ଯାଇଛି ଦ ହଉ କମିଯାଇଛି।
ଓହୋ ଲୁଗା କଟା ନେଇକି ବାହାରେ ଶୁଖେଇଦବା କଥା ଏବେକୁ ଆଉ।
ହଁ ହଁ ହଉ ସେବେକା ସବୁ କରଲି ସ୍ପିନ୍ କରିଲି। ସବୁ ପକେଇକି
ଓ ହ
ଏ ତା ନା ମିକ୍ସ ଚାଉମିିନ କରିଥିଲି। ବ୍ରେକ୍ଫାଷ୍ଟ ଖାଇକି ଏନା ସବୁ ଭାତ ହେଲା। ପୋଇ ଘାଣ୍ଟ ଚିଙ୍ଗୁଡି ବସି ଯାଇଛି। ମାଛ ମସଲା ଦେଇବି ଟିକେ ଭାଜିଦେବି ଆଉ।
ମିକ୍ସ ଚାଓମିନ ମିକ୍ସ ଚଓମିନ ପୁଣି କଣ
ଚିଙ୍ଗୁଡି ଅଣ୍ଡା କେନ୍ ସବ ପକେଇ ଆଉ ଚିଙ୍ଗୁଡି ଅଣ୍ଡା ଚିକେନ ଭେଜିଟେବଲ ସବୁ ପକେଇକି ଆଉ।
ହୁଁ ହୁଁ। ଏତେ ସବୁ ପକେଇକି ମିକ୍ସ ଚାମି ହଁ ସେଟା ସକାଳୁ ଜଳଖିଆ ଥିଲା ନା କଣ?
ଙ୍ଗୁଡି କଣ କହିଲ
ମୁଁ କଇଲି ସେଟା ସ ସକାଳୁ ଜଳଖିଆ ଥିଲା।
ହଁ ହଁ। ସକାଳେ ବର୍ଷା ପାଗରେ ସମମସ୍ତଙ୍କର କରିଦେଲୁ ଆଉ।
ଉଁ ହୁଁ ହୁଁ ଆଜି ସ ରବିବାର ପରା। ଆଉ ପୂଜା ପାଠ ସରିଗଲାଣି ଆଜିର?
ନାଆଇ ମୋର ଆଜି ଟିକେ ପିରିୟଡ ଚାଲିଚି ତ। ଟୁ ଡେଜ୍ ହେଇଚି ସେଥିଲାଗି ଆଉ କରିନି ନଣନ୍ଦ କରିଛନ୍ତି ଆଉ।
ଓହୋ ଆପଣଙ୍କ ଏପଟେ ସେମିତି କେମିତି କଣ ମାନେ ପାଳନ କରନ୍ତି। ଯୋଉ ମାନେ ଫାଷ୍ଟ ଯୋଉ ମାସିକିଆ ହେଲେ। ସେ ଦିନ ତାକୁ ବି ତ ସମସ୍ତେ ମତେ ମାନେ କରନ୍ତି ନା ମାନେ ସମତେ ଖୁସି ମନାନ୍ତି। ପିଠା ପଣା କରିକି ନୂଆ ଡ୍ରେସ ଉଁ କରିକି।
ସେଟା ଫାଷ୍ଟ ଜୋ ଫାଷ୍ଟ ରେ ଯୋନା ଆମର ବରମପୁର ସାଇଡ ରେ ଫାଷ୍ଟରେ ଯୋଉଟା ହୁଅନ୍ତି ଛୁଆ ମାନେ ସେଇଟା। ସେଟା ସାତ ଦିନ ଗୋଟେ ଘରେ ପୁରା ସେ ଏକଲା ବହୁ ଭଳିଆ ବସି। ବେ ଭୋଜି ହବ। ମୁଁ ସୁନା ରୂପା ସବୁ ଦେବେ ପୁରା ଭୋଜି ହବ। ତମର ଗଞ୍ଜାମ ଡିଷ୍ଟ୍ରିକ୍ଟ ରେ। ବରମପୂର୍ ରେ ଫା ଅଲଗା ଗୋଟେ ପୁଅ ମାନଙ୍କୁ ଦେଖିବିନି ଗୋଟେ ରୁମରେ ଲୁଗା ସିଏ ବସିମୀ ପୁରା
ହୁଁ ହୁଁ।
ବଶ୍ଚଟା ହୁଁ। ଭୋଜି ହୁଏ ଭୋଜି ହବ ହୁଁ ସବୁ ଗାଁ ବନ୍ଧୁବାନ୍ଧବ ଡ୍ରେସ ଫ୍ରେସ୍ ସବୁ ଦିଅନ୍ତି। ତାପରେ ବର୍ଷେ ବିର ଯାହା ମନ୍ଦିର ଯିବୁ ଆଉ ବର୍ଷେ ପର୍ଯ୍ୟନ୍ତ ମନ୍ଦିର ଯା ଯିବୁନି। ଶିବ ମନ୍ଦିର ହଁ ବର୍ଷ ପ ଶିବ ମନ୍ଦିର ପୁଣି ଆମ ହବ।
ହୁଁ ହୁଁ।
ଏଇଦିନ ସାତ୍ ଦିନ୍ ଦିନ ଗାଧୋଇଲା ପରେ ଯାଆ ଆମର ପୂଜା ହବ। ଆଉ ଆମର ବ୍ରାହ୍ମଣ ଘର ଟାଇପ୍ ର ଗୋଟେ ବ୍ରାହ୍ମଣ ଆସିକି ପୂଜା ହବ କୋଉ ବେଳାରେ ଜନ୍ମ ସେ ହେଇଛନ୍ତି କଣ କେତେବେଳେ ଭଲ ପଡୁଛି କି ନା ନାଇଁ। ସେଟା ଦେଖାବା ଆଉ ଉଆଁଶି କନିଆ ହୁଏ ନା ଅମବାସ୍ୟାରେ ହେଲେ ଉଆଁସି କନିଆ ହୁଏ। ସେଥିଲାଗି ସେଟା
ମାନେ ସେଇଥିରୁ ହିଁ ମାନେ କରନ୍ତି କି ଗଣନା କରନ୍ତି।
ହୁଁ ହଁ ସେଇ ସେଇଟା ସେଇଟା ସେ। ଏଇ ଯୋଉ ଅମାବାସ୍ୟାରେ ଜନ୍ମ ହବ ନହେଲେ ଅମାବାସ୍ୟାରେ ଫାଷ୍ଟ ପିରିୟଡ ହେଲେ ଉଆଁସି କନ୍ୟା କଅନ୍ତି। ସେଟା।
ହଁଅ। ହୁଁ। ବୁଝିଲି।
ଆଉ ସେ କହିଲା ଯାହାକୁ ସୁଝୁଥିବ ତାକୁ ମ୍ୟାରେଜ କରିବ ନହେଲେ ଭଲ ନୁହଁ ତ।
ଉଁ ହୁଁ ହୁଁ। ଆଉ କଣ ଆପଣଙ୍କ ଏପଟେ ସେପଟେ ମାନେ ଏମିତି ଭଲ ଜିନିଷ ଯେମିତି ପର୍ବପର୍ବାଣି ଉପରେ। ଯୋଉଗୁଡାକ ଏତେ ଭଲ ସେ
ହଁ ଆମର ତ ସବୁ ଜିନିଷ।
ମତେ
ଏପଟେ
ହୁଏ ଏପଟ ଏଗୁଡାକ ହୁ ଆମ ଶାଶୁ ଘର ପଟେ ଅଛିଗୁଡାକ ଅଛି ବଦ୍ଧି ହଁ ହଁ ହଁ ଶାଶୁ ଘର ଗୋଟେ ଅଛି ନା କହିଲ ଆମର ମା ଘର ପୁଲଷା ଅଛି ଆମ ଘରେ ଷଠି ଉଷା ନାହିଁ ବୃଦ୍ଧି ଓଷା ସେମିତି ଅଛି।
ହୁଁ ହୁଁ ମୁମ ତ ମୁ କଥାବାର୍ତର ଶୁଣିବି। ଠିକସ ସଠିକସ ଆନ୍ୟ ପଟେ ବି ନାହିଁ ସେ ସବୁ
ଭାଦ୍ରବ ମାସରେ
ହୁଁ ହୁଁ ଭାଦ୍ରବ ମାସରେ ନା।
ହୁଁ ଜନ୍ମାଷ୍ଟମୀ ଖୁଦୁରୁକୁଣୀ ଖୁଦୁରୁକୁଣୀ ହୁଏ ଖୁଦୁରୁକୁଣୀ ଓଷା।
ହଁ କେହି କେହି କରନ୍ତି ଖୁଦୁରୁକୁଣୀ ଟା ଭାଇମାନାଙ୍କ ପାଇଁ କରନ୍ତି ନା।
ଖୁଦୁରୁକୁଣୀ ଟା ନା ଖୁଦୁରୁକୁଣୀ ଯାହା ଘରେ ଗୁଆ ହବ ଆମେ ସବୁ ଝିଅ ପିଲା ଝିଅ ଥିଲା ବଳେ ସରୁ ଆଉ ବାହାଘର ବର୍ଷେ ଭିତରେ କରୁ ତାପରେ ଆଉ ବାହାହେଲା ପରେ ଆଉ କରୁନୁ ଖୁଦୁରୁକୁଣୀ ଝିଅ ମାନେ ସବୁ କରିବେ ଝିଅ ମାନେ ଯାହା ଘରେ ବାଧ୍ୟ ସିଏ କରିବେ ଖୁଦୁରୁକୁଣୀ।
ହଁ।
ହୁଁ ହୁଁ।
ଓହୋ ଥିଲେ କରନ୍ତି ପା ଉଁ ଯଦି ଭାଇ ନଥିବ ବି କରିବ କି।
ହଁ ହଁ ଭାଇ ନଥିଲେ ବି କରିବ ହଁ ତପୋଇ ସେଟା ନା ତ ଭାଇ ନ ଥିଲେ ବି କରନ୍ତି ହଁ ଭାଇ ନଥିଲେ ତା ବଡାଆପର ପୁଅ କି କାକା ପୁଅ ଯିଏ ବି ତ ଗୁଟେ ଥିବ ତୋ ମାମୁଁ ପୁଅ ଯିଏ ବି ତ ଗୁଟେ ଥିବ ନା ନାଇଁ।
ହୁଁ ହୁଁ ହୁଁ ବୁଝି
ମଙ୍ଗଳା ପୂଜା ତ ଯିଏ ଝିଅ ମାନେ ଝିଅ ଜନ୍ମ ହେଇଛୁ ମାନେ ସିଏ ବାଧ୍ୟ କରିବାକୁ ଖୁଦୁରୁକୁଣୀ
ଓହୋ। ଆଉ ଆପଣ କଣ କଣ କରନ୍ତି କଣ କଣ ପୂଜା ପାଠ ଏମତି କରନ୍ତି। କୋଉ କୋଉ ବ୍ରତ ରଖନ୍ତି କଁ କରନ୍ତି।
ଚବିଶି କରେ ସବୁ କରେ। ଜନ୍ମାଷ୍ଟମୀ ରାଧାଷ୍ ଆମ ନୃସିଂହ ଜନ୍ମ ବା ଆମ ସଡା ଜୟନ୍ତୀରେ ସିଏ ଯାଏ ଯୋଉଟା।
ଆଚ୍ଛା।
ଷଷ୍ଠ ଦୁର୍ଗାଷ୍ଟମୀ ଏଟା ସବୁ କାରି ଅଷ୍ଟମୀ ଆମର ସଢ଼ ଜୟନ୍ତୀ ଯେମିତି ଋଷିଙ୍କ ଜନ୍ମ ବା ଆମର ଜନ୍ମ। ଏଗୁଡା ସବୁ କୃଷ୍ଣ ଜନ୍ମ ରାମ ଜନ୍ମ ଏସବୁ ସଢ଼ ଜୟନ୍ତୀରେ ଯାଏ ଆଉ ଚବିଶି ଏକାଦଶୀ। ପୂର୍ଣ୍ଣମୀ ଅମାବାସ୍ୟା ସଂକ୍ରାନ୍ତି ଆଉ ଯାହା ପଡ଼ିଲା ପୂର୍ବ ଲକ୍ଷ୍ମୀ ନାରାୟଣ ବ୍ରତ ବର୍ତ। ରବିନାରାୟଣ ବ୍ରତ ସବୁ ଆଉ।
କରନ୍ତି ଆପଣ ବାର ମାସରେ।
ମୁଁ କହିଲି ବାର ମାସ ଭିତରେ ଏତିକି ସବୁ ଆପଣ ପୂଜା ବ୍ରତ ଉପାସ ରଖନ୍ତି।
ହଁ ମୁଁ ସବୁ ମୋରୋ ମାସୁକୁ ଦିଟା। ଯେହେତୁ କରୁଚୁ ମାସୁକୁ ଦିଟା ଏକାଦଶୀ। ଆଉ ବଡ ଏକାଦଶୀରେ ତ ଖାଏନି ବି କିଛି। ଏଇ ସବୁ ତ ମୋ ବାହା ହେଲା ପରେ ସଢ଼ ସବୁ କରେ ଏକାଦଶୀ ଟା ଏଇ ଆର ବର୍ଷ ର ଥୁରୁ ଧରିବାକୁ ପଡିବ ସେଟା ତ ସୁନାବେଶ ଏକାଦଶୀଠୁ ହିଁ ସେଟା ନିୟମ ସିଏ ସେଇଠୁ ଆରମ୍ଭ ହବ। ଥିଲା ସମୟରେ ଠାକୁର।
ଯେ ଆପଣ ଏତେ ସବୁ ଜିନ୍ସ ଜାଣିଥିଲେ
ବଡ ଏକ ବଡ ଏକାଦଶୀ ଚା
ଏଟା ବଡ ଚାରଟା ବଡ ଏକାଦଶୀରେ ଖାଲି ଫଳ, କ୍ଷୀର ଟିକେ ଖାଏ ଚବିଶି ଏକାଦଶୀ ରେ ଥରେ ଖାଇଦିଏ ପର ତାପରେ ତ ମୋର ଟିକେ ଗ୍ୟାସ୍ ପ୍ରୋବ୍ଲେମ ଅଛି। ତ ସେଇଟା ଟିକେ ଖାଇଦିଏ ଟିକେ ଆଉ।
ହୁଁ।
ତାପର ଏକାଦଶୀ ଚାରଟାରେ ଖାଏନି ଆଉ। ଆଉ ସବୁଦିନ ଏମିତି ଗୀତା ଗୋବିନ୍ଦ ଭାଗବତ ଉଁ ସବୁ। ପଢ଼େ ସୁସ୍ଥି ପାରେ ପର୍ଜିବେଶନ। ଡେଲି ସେଇଟା ମୋର ବାଧ୍ୟ ମୁଁ ଘଣ୍ଟେ ଦି ଉପରୁ ସନ୍ଧ୍ୟାବେଳେ ଦି ଦି ଘଣ୍ଟା ସ ସକାଳେ ଦି ଘଣ୍ଟା ମୁଁ ଭଗବାନଙ୍କ ପାଇଁ ବାଧ୍ୟ ଦେବି ସ ଯାହା ବି ହେଇଯାଉ ସୃଷ୍ଟି ପ୍ରଳୟ ବି ହେଇଯାଉ ହୁଁ ହୁଁ। ଏଇ ଦି ଘଣ୍ଟା ମୋର ବାଧ୍ୟ ରହିବ।
ଅ ଜାଣିଚ। ତା ପାଇଁ କି ଦୁନିଆ କୁ ଆସିଛନ୍ତି ତାଙ୍କ ପାଇଁ ଆଉ ତାଙ୍କୁ ବି ସ୍ମରଣ କରିବା କେମିତି ହବ?
ଏ ଗୋକୁ ସବୁଦିନ ଗାଧୁଆ ଠାକୁରଙ୍କୁ ଗାଧୁ ଆ ତାଙ୍କୁ। ପିନ୍ଧା। ଓ ବଇଶି କିଏ ତାଙ୍କୁ କେତେବେଳେ ମତେ ଯେହେତୁ ସବୁଦିନ ଗା ଲକ୍ଷ୍ମୀ, ନାରାୟଣ ସବୁଦିନ ଗାଧୁଆ।
ସବୁଦିନ ଗାଧୁଆ ହବ୍ ନା ଖାଲି ଗୁରୁବାର ଦିନ?
ନାଇଁ ନାଇଁ ଗୁରୁବାର ଦିନ ଗାଧୁଆ ବୁ ଅ ଏ ଆଟଲିଷ୍ଟି ସବୁବେଳେ ଠାକୁରଙ୍କୁ ଶନିବାର ଦିନ, ମଙ୍ଗଳବାର ଦିନ ସବୁ ଗାଧୁଆ ଗାଧୁଇ ଠାକୁରଙ୍କର ସବୁ କପଡ଼ା କପଡି। ଯାହା ଥିବ ବାହାର କରିବ। ଆଉ ବୁଧବାର ଦିନ ଗାଧୁଆ ଗାଧି କରିଦବ ଗୁରୁବାର ଦିନ ଛିଞ୍ଚିକି ତାଙ୍କ କପଡା ବାହାର କରିକି ସ ପିନ୍ଧା ହବ। ଗୁରୁବାର ଦିନ ହଳଦୀ ପାଣିରେ ଟିକେ ଖାଲି ଯାହା। ଗଙ୍ଗାଜଳ, ହଳଦୀ, କର୍ପୁର, ଅଗୁରୁ ଟିକେ ପକେଇକି। ସିଏ ବାସ ହଉ ଗାଧୁଆ ହଉ ଖାଲି ପାଣିରେ ତ ଗାଧୁଆ ହେବନି ଟି ଠାକୁର। ଆଉ କରିକି ଗାଧେଇ ଦଉ ଆଉ। ଗୁରୁବାରେ ଆଉ ଗୋପଳଙ୍କୁ ସବୁଦିନେ ଖରା ଦିନେ ସବୁଦିନ ଶୀତ ଦିନେ ଉଷୁମ ପାଣିରେ। ଶୀତ ବସ୍ତ୍ର ପିନ୍ଧା ହବ ଉଲ୍ ସୁଇଟର। ତ ଏବେ ତ ଜଗନ୍ନାଥ ମୋର ମୁ-ମୁହଁ ବୁଲେଇକି ରଖିଛି ଗୋଟେ ଗୋଟେ ସେ ଯୋଉ ଧଳା ଫୁଲ। ତାଙ୍କୁ ଧଳା କପଡା ପିନ୍ଧା ହବ ସୁନସାନ ଚୁ ଚାପ ପୁରା ସାଇଲେଣ୍ଟ ପୁରା ଘର ସ୍।
ଆଚ୍ଛା ସେଇ ସବୁ ଆପଣ ନିଜ ଘରେ ନିଜ ଘରେ କରୁଛନ୍ତି ଏଇ ସବୁ? କେତେ ବଡ ଠାକୁର?
ଉଁ କହିଲେ।
ମୁଁ କହିଲି କେତେ ବଡ଼ ଠା
ହଁ ମୁଁ କରେ ସେଗୁଡ଼ା ସବୁ। ଆମ ହାତ ଭିତରେ ଆମେ ଯେତିକି ଆୟତ କରି ପାରିବା। ଆମ ହାତ ମୁଠା ଆଙ୍ଗୁଳି ହବ ବୁଢା ଆଙ୍ଗୁଠି ଏମିତି ସିଧା ହବ ଯେତିକି ଉ ଚତା ସେତିକି ର ହିଁ ସବୁ ରହିବେ ଆମେ ସେତିକିର କ ପାରିବା ଅଧିକ ଭୋ-ଭୋଗ ଅନ୍ନ ଭୋଗ ଦେଇ ପାରିବାନି। ଆମ ଆୟତରେ ଆମେ ରହିଲେ ଆମେ କରିପାରିବା ଆମ ସନ୍ତାନ ପାଇଁ ଆମେ କରିପାରିବା ଆମଠୁ ବଡ ହେଇଗଲେ ଆଉ କ କରିବା ସେମାନ। ସେଥିପାଇଁ ସବୁବେଳେ ପିତଳ ମୂର୍ତ୍ତି ଆଙ୍ଗୁଠି ମୁଠା କରିବେ ଯେତିକି ଉଁ। ଧରି ପାରିବା ଆମେ ସେତିକି ବଡ ମୂର୍ତ୍ତି ଆଣିବା।
ଓ ହୋ।
ଭଲ ଦିନ ଦେଖିକି ମୁଁ ଏବେ ବେନର ଲକ୍ଷ୍ମୀ ନାରାୟଣ ମୂର୍ତି ଆର ମାସ କାର୍ତ୍ତିକ ଏକାଦଶୀ ଆଣିଥିଲି। ନେଲି ଦର୍ଶନ କଲି। ଆସିକି ପ୍ରତିଷ୍ଠା କରିକି ପୂଜା କଲି ଆଉ ବୃ ନ୍ଦାବନରୁ ହ୍ୟାଲୋ ଶୁଭୁନି ଖଡ଼ ଖଡ଼ ହୋଉଚି।